ହା- ହାଲୋ।
ହାଲୋ ହଁ- ହଁ ମ୍ୟାମ୍ ନମ୍
ହଁ ମ୍ୟାଡାମ୍ କଣ କରୁଚନ୍ତି -ହଁ ନମସ୍କାର୍- କଣ କରୁଚନ୍ତି?
ଏବେ କିଛି ନାହିଁ ଏବେ ଟିକେ ଫ୍ରି ଅଛି। ହଁ ଏବେ ଖାଲି ଯଉ ଟିକେ ଉଁ-
କଣ କହିଲେ ଆପଣଙ୍କୁ ଉଁ- ମ୍ୟାଡାମ୍ ମାନେ କଣ ଖାଇବାକୁ ପସନ୍ଦ୍ ଭଲ ଲାଗେ? ମୁଁ ଲାପ୍
ମତେ ସବୁ ନୂଆ ନୂଆ ଆଇଟମ୍ ନୂଆ ନୂଆ ଆଇଟମ୍ ସ୍ପାଇସି ଆଇଟମ୍, ଫାଷ୍ଟ୍ ଫୁଡ୍
ହୁଁ।
ଫାଷ୍ଟଫୁଡ୍ ରେ ଆମର ଅ- ରୁଲ୍ ତାପରେ ନୁଡଲ୍ସ୍ ସେଟା ସବୁ ପଶ୍
ଆପଣଙ୍କୁ ରୋଲ୍ ଭଲ ଲାଗେ ମତେ ବି ରୋଲ୍ ଭଲ ଲାଗେ। ଆଉ ଆଇଁଷ ରେ ଆପଣଙ୍କୁ କଣ ଭଲ ଲାଗେ?
ୱାଓ ଆଇଁଷରେ ଉଁ-ଆଁ ଚିକେନ ତାପରେ ମାଛ ବି। ଆଉ ଅଣ୍ଡା କହିଲି ଅଣ୍ଡା ଅମଲେଟ ଭଲ ଲାଗେ।
ଆ-ଆଉ ଚିଙ୍ଗୁଡି।
ଆଉ ଯୋଉ ଆଉ ଯୋଉ ହଁ ଚିଙ୍ଗୁଡି ତ ବହୁତ ବଢିଆ ଲାଗେ। ବାକି ଏବେ କା ଆଁ ସେମ ଏବେକା ସେପରି ମାର୍କେଟରେ ଟିକେ ମିଲେନି ନା। ତ ଚିଙ୍ଗୁଡି ବହୁତ କମ ମିଲେ ତ ମାଛ ଆଉ ଚିକେନ ସେଇଟା ମିଲେ ତ ଆମେ ସେଇଟା ଆଣୁ ବାକି ମା
ପସନ୍ଦ ବି ସେଇଆ।
ହଁ ବଢିଆ ବଢିଆ ଆଉ ଯୋଉ ଚିଙ୍ଗୁଡି ରେ ନା ତ ହଁ। ଚିଙ୍ଗୁଡିରେ ଟରକାରୀ ବି ଭଲ ଲାଗେ ଆଉ ଚିଙ୍ଗୁଡି ଭଜା ବି ବଢିଆ ଲାଗେ। ଚିଙ୍ଗୁଡି ତ ବହୁତ ବଢିଆ ହଁ ଭଜା ପଖାଳ ହଁ ହଁ ବଢିଆ ଆଉ ଯୋଉ ବଡ ବଡ ମିଡି ଯୋଉ ମ-ମଝିଆ ସାଇଜ ର ଯୋଉ ମିଲେ ନା ଚିଙ୍ଗୁଡି ସେଟା ସେ ସେଟା ବଢିଆ ଲାଗେ।
ହଁ ଆମ୍ ବେଶୀ ମାନେ କଣ କହିଲେ ଛୋଟଟା ଭଲ ଭଲ ଲାଗେ। କିନ୍ତୁ ବେଶୀ ଛୋଟ ଟା ଟିକେ ବାଛିବାକୁ ଟିକେ ଟାଇମ ଲାଗେ ହୁଁ।
ଣ୍ଡ ତ ଆଖି ତ ଯଦି ହେଇଗୋରା ଦେହ ତ ଛୋଟ ହେଇଯାଏ। ତ ଖାଇବାକୁ ବି ସେ ଯେମିତି ତା ମାନେ କୋଉ କୋଣରେ ରହିଯା ମନେ ନାହିଁ।
ଆଉ କଙ୍କଡା ଖାଆନ୍ତି ଆପଣ?
ହଁ କଙ୍କଡା ଆକ୍ଚୁଆଲି କରାହୁଏ। ଆମ ଯୋଉ ମାଇଁ ନା, ସେ କରନ୍ତି କଙ୍କଡା ଝୋଲ ବାକି ମୁଁ କେବେ ଖାଇନି। କେମିତି ଲାଗି ସେ କଙ୍କଡା?
ହଁ ବହୁତ ଭଲ ଲାଗେ ମାନେ, ବହୁତ ବଢିଆ ଲାଗେ କିନ୍ କିନ୍ତୁ କଣ କହିଲେ ଖାଇବାକୁ ମାନେ ମୁଁ ଉଁ ଖାଇ ପାରିବେନି ମାନେ ତା ତରିକା ଟା ଖାଇବା ତରିକା ଟା ଅଲଗା ସେ ଯୋଉ କଙ୍କଡାର ଯୋଉ ଉପର ମାନେ ଟିକେ ସେଗୁଡା ଚୋବେଇବାକୁ ହେଲେ ଟିକେ ହଁ। ଚୋବେ ଚୋବେଇକି ତା ଭିତରୁ ସୋଷାଡ଼ିକି ତାର ଯୋଉ ମାନେ ଥାଏ ସେଇଟା କଣ ରସ ଟା ସେଇଟା ବାହାର ଗଲା ବେଳକୁ ମୁଁ ଟିକେ ଖାଇପାରେନି।
ଡର ଲାଗେନି କଙ୍କଡା?
କାଳେ କଉଠି ଜିବ ଫିବ କି ମାନେ ପାଟି ଫାଟିରେ କଉଠି ବାଜିଯିବ ସେଥିପାଇଁ ଡର ଲାଗେ। ଖାଇବା ମାନେ ଖାଇ ହୁଏନି ବଡ କଙ୍କଡା ଗୁଡ଼ାକ।
ହଁ ବାକି କହନ୍ତି, କି କଙ୍କଡା ଝୋଳ ବହୁତ ଟେଷ୍ଟି କହନ୍।
ହଁ ବହୁତ ଟେଷ୍ଟ ଲାଗେ ମାନେ ସବୁ ଚି କେମଠାରୁ ମାନେ ଚିଙ୍ଗୁଡି ଯେମିତି ଲାଗେ ତ ମତେ ବି କଙ୍କଡା ଟା ସେମିତି ଲାଗେ। କିନ୍ତୁ କଣ କରେ ମୁଁ କଙ୍କ ଙ୍କଡା ଖାଇଲା ବେଳକୁ ମାନେ ଟିକେ ଡର ଲାଗେ କୋଉଠି କଣ ବାଜିଯିବ କି ଦାନ୍ତ ଜୀବ ଫିବରେ ବାଜିଯିବ କି ଏମ୍ ଥିଲାଗେ। ତ ମୁଁ ସେଥିପାଇଁ କା କଙ୍କଡା ଟା ଖାଏ ମାନେ ଖାଇଛି ଅଳ୍ପ ଟାଇମ। ଖାଏ ବେଶୀ ଟାଇମ ଖାଏନି କିନ୍ତୁ ଚିଙ୍ଗୁଡି ଆଉ ଚିକେନ ଟା ବହୁତ ଟାଇମ ଖାଏ।
ହଁ ଚିକେନ ତ ବଣିହା ଭଲ ଲାଗେ ବିଚାରା ବହୁତ। ପୁୁଣି ପୁଣି ଆଇଟମ ମାନେ ବି ଅ
ହଁ, ଆଉ ଆପଣଙ୍କୁ ଫଳମୂଳ କଣ ଭଲ ଲାଗେ?
ଫଳମୂଳରେ ମୋର ପସନ୍ଦ ହଉଛି କଦଳୀ, ଆମ୍ବ ଯୋଉ ଏବେକା ସିଜନ ରେ ଆମ୍ବ ମିଲେ ନା ତ ଆମ ଯୋଉ ଗାଁ ର ଆମ୍ବ ନା ବାପ୍ ପା ଆଣିଥିଲେ ବାପା ଆଣିଥିଲେ ତ ସେଟା ନା ବହୁତ ପୁରା ହା ତ ସାଇଜ ରୁ ବି ଲମ୍ବା ଲମ୍ବା ଆମ୍ବ ଆଉ ବହୁତ ମିଠା।
ତାପରେ ତା ବାସ୍ନା ଟା ବି ମାନେ ଏଇ କିଣିବା ଆମ୍ବ ଠାରୁ ଦେଶୀ ଆମ୍ବର ବାସ୍ନା ଟା ବି ବହୁତ ମାନେ ଭଲ ଲାଗେନି? ମତେ ସେ ବାସ୍ନା ଟା ହିଁ ଶୁଙ୍ଗିବାକୁ ବହୁତ ବାରମ୍ବାର ଭଲ ଲାଗେ। ହୁଁ ତ
ଖାଲି ଏଟା ଖାଲି ଖରା ମାସରେ ମିଲେ ଆଉ ତ ମିଲେ ଆଉ ମିଲିବନି ନା ତ ଏବେ ଯୋଉ ଏବେ ଯୋଉ ଯାହା ଖାଇବେ ଖାଆନ୍ତୁ ବାକି ଏଥର କୋଉ କୋଉ ଚନ୍ତି କି, ଆମ୍ବ ବହୁତ ଆସିଛି।
ହଁ, ଏବ ବର୍ଷ ବହୁତ ଆମ୍ବ ଆସିଛି କିନ୍ତୁ ଏ ବର୍ଷ ମାନେ କଣ କହିଲେ? ଏଁ। ଏ ବର୍ଷ କଣ କହିଲେ, ମାନେ ବହୁତ ମାନେ ଝଡ ବର୍ଷା ଏଇଗୁଡା ବେଶୀ।
ହଁ ହଁ।
ଆଉ ସେଥିପାଇଁକା ଅ ମାନେ ବହୁତ୍ ଯେତିକି ଆମ୍ବ ଆସିଛି ସେତିକି ପବନ ଝଡ ବର୍ଷା ସବୁ ସେତ୍
ହୁଁ ସେ ଆଉ ସେତେ ସବୁ ଯୋଉ ପଡିି ପଡିକିନା। ସେଟା ଅଧା ନା ଏମିତି ତାମାନେ କଳା କଲା ହେଇକି ତାମାନେ କୁହି ବି ଯାଉଛି ସେଟା।
ହଁ ତ ମ୍ୟାଡାମ ଏବେ ଏବେ ସବୁ ହାଇବ୍ରିଡ ହଁ ଏବେ ସବୁ ହାଇବ୍ରିଡ ହେଣି ନା ତ ସେଥିପାଇଁକା ମାନେ ସବୁ କି ଛି ବହୁତ ଜଲଦି ମିଳି ଯାଉଛି ବି ମାନେ ତମେ ଖରା ଦିନେ ଯୋଉ ଜିନିଷଟା ପାଇବ ସେଇଟା ବି ମାନେ ବର୍ଷା ଦିନେ ଶୀତ ଦିନେ ସବୁଦିନେ ପାଇପାରିବ।
ହୁଁ। ଏବେ ଯୋଉ ସେମାନେ ଯୋଉ ଏଇଟା ଦେଇକି ରଖୁଚନ୍ତି। ସେ ଇଞ୍ଜେକ୍ସନ ଦେଇକି ରଖୁଛନ୍ତି। ତ ସେଟା ବହୁତ ବର୍ଷ ତା ମାନେ ବହୁତ ମାସ ରହୁଛି ସେଟା।
ତ ରହୁଛି ତାପରେ ଏବେ ସବୁ ଗଛରେ ବି ଆଗରୁ ହଉନଥିଲା ଏବେ କିନ୍ତୁ ଗଛରେ ମାନେ ହଉଛି ସବୁ ହାଇବ୍ରିଡ ଗଛ ଗୁଡାନା ସବୁ ଗଛରେ ବି ଏବେ ମାନେ ଖରା, ବର୍ଷା, ଶୀତ, ସବୁବେଳେ, ଫଳ, ମିଳୁଛି କିନ୍ତୁ ଆଗରୁ ସିଜିନ୍ ଦିନେ ହିଁ ସବୁ କିଛି ମିଳେ। ମୁଁ ଯେତିକି ଜାଣିଛି ସିଜନ ଦିନେ ମିଳେ ଆଉ ବାକି ସି ହଁ ଆଉ ତାର ଟାଇମ ଗଲା ପରେ ଆଉ ସେଇଟା ସେ ମିଳେନି ତ ସେଥିପାଇଁକା ଏ କିନ୍ତୁ ସବୁବେଳେ ଖାଇବାକୁ ମିଳଛି କିନ୍ତୁ ତା ଟେଷ୍ଟ ଆଉ ଦେଶୀର ଟେଷ୍ଟ।
ଆଉ ନାଇଁ ହଁ ହଁ ଆଗରୁ ଯି ଆଗରୁ ଯେମିତି ଆମେ ସବୁ ଖାଉଥିଲା ନା ତାମାନେ ପୁରା ଫେଶ ତାମାନେ ତାଜା ତା ତାଜା ଏବେ ସେମିତି ଆଉ ନାହିଁ ସବୁ ସେ ସାର ପଡିଲାଣି ଆପଣ ଦେଖନ୍ତୁ ଚାଉଳ। ତାପରେ ଆମର, ଅଣ୍ଡା, ବି ଆମେ ଯୋଉ ଖାଉନା। ଅଣ୍ଡାରେ ବି ତା ମାନେ କେ ନ୍ୟୁଜ ବାହାରିଥିଲା କି ସେଥିରେ ପ୍ଲାଷ୍ଟିକ ମିଶୁଛି।
ହଁ ତ ଏବେ ସବୁ ଖାଇବା କିଛି ମାନେ ସବୁ ସେଥିରେ ମିଶା ମିଶି ସେଥିପାଇଁ ଆଉ ସବୁ ଦେଶୀ ଖାଇବା ଆମକୁ ମିଳୁନି। ସେଥିପାଇଁ ଆମ ଦେହ ମୁଣ୍ଡ ସବୁବେଳେ ଖରାପ ରହୁଛି ତ ବେଶ ଜୋର ମିଳୁନି ଆଗରୁ ଲୋକମାନେ, ପଖାଳ, ଭାତ, ସହିତ ସେଇ, ଆଳୁ, ସିଝା, ଆଳୁ, ପୋଡା ଏମିତି ମା ମାଛ, ଭଜା, ଏଇ ସବୁ ଖାଇକି ଏଇଥିରେ ହିଁ ସେମାନେ ବହୁତ କାମ କରୁଥିଲେ।
ହଁ ଆଉ ଆଉ ଯୋଉ ଆଗ କାଳର ନାଁ ଆଗ କାଳରେ ବହୁତ ବର୍ଷ ବଞ୍ଚୁ ବି ନା ଏଥିପାଇଁ ଏକା ଆ ସେମାନେ ବହୁତ ଚାଲୁଥିଲେ କି ଆମେ ବର୍ତ୍ତମାନ କଣ ଆଉ ଆଉ ଚାଲୁନୁ? ସ୍କୁଟି ହଉ କିମ୍ବା ବାଇକ୍ ହଉ ହଁ ଥକା ଲାଗୁଛି। ହଁ।
ବା ଆଗରେ ସେ ବହୁତ ହୁଁ ତାପରେ ପାଣି ବାଲ ଆଜ୍ଞା କଣ କ
ଆଗରୁ ଆଗରୁ ପୁଣି ବସିକି ରୋଷେଇ କରୁଥିଲେ। ଏବେ ତ ଆମେ ସବୁ ଛିଡା ହେଇକି ରୋଷେଇ କରୁଛୁ ନା।
ତିଆଇକି ତାପରେ ପାଣି ବହୁତ୍ ବାଟରୁ ବୋହୁଥିଲେ କୁହରୁ କାଢୁଥିଲେ। ତ ସେଥିପାଇଁ। ଉଁ ହୁଁ ତାପରେ ଏ କଣ ସେଗୁଡାକୁ ହେଲେ ଗାଁ ମାନଙ୍କରେ ସବୁ ଫସଲ କରନ୍ତି। ଶାଗ, ମାନେ ସବୁ କିଛି ତ ସେ ଯୋଉ ଫସଲ ଫସଲ କରନ୍ତି ସେଥିରେ ପାଣି ଦବା ସେଇଟା ମାନେ କଣ କହିଲେ ଏ ଉପରଅଳା ଟାଇମ୍ ହବ ମାନେ ସମ ତ ସେ ଫସଲରେ ପାଣି ଦବା କି ଯାହାବି ହଉ ମାନେ
ଧାନଉ ଧାନ କ ତାପରେ ଯୋଉ ଧାନ ବୁଣା ଧାନ କଟା ସେଇଟା ବି ଆସେ ନା ତ ସେଟା ବି ସେମାନେ କରନ୍ତି। ହୁଁ ଏବେ ସବୁ ମେସିନ୍ ହେଲାଣି ଟ୍ରା
ହଁ ଆଗୁରୁ ମାନେ କଣ କହିଲେ ଧରିନିଅ ଆମ ଗୋଟେ ପରିବାରରେ ଦି ଜଣ ପୁଅ ପିଲା ଅଛନ୍ତି ତ ସିଏ ସବୁ, ଧାନ, କୁ ଏକା କାଟୁଥିଲେ ଏବେ ସେ କଣ କରୁଛନ୍ତି ସବୁ ମେସିନ୍ ଦ୍ଵାରା କା
ମେସିନ୍ ହଁ ଆଉ ହାତ ଲାଗୁନି।
ହାତ ଆଉ ଲାଗୁନି ତ ସେତେବେଳେ ମାନେ ଧାନ ବୁଣିବେ। ତ ମ ଆଁ ନିଜେ କି ନି ଯଦି ଜଣେ ବି ଲୋକ ଥାଉ ଘରର ସଦସ୍ୟ ଜଣେ ହଉ ଦି ଜଣ ହଉ କିମ୍ବା ଆମେ ଗୋଟେ ମାନେ କାହାକୁ କହିବା ଯେ ନାଇଁ ଆମର ଏ କାମଟା କରିଦବ ଆମେ ତମକୁ ପଇସା ଦବୁ। ତ ସେ ଆସିକି କରନ୍ତି। କିନ୍ତୁ ଏବେ କାର ଇଏରେ କାହା କୌଣସି ଲୋକକୁ ହିଁ ଆମେ ଆଉ ଦରକାର୍ ବୋଲି ଭାବୁନେ ସ
ଆଉ ଆଉ ହଁ। ଆଉ ସେମାନେ ବି ସେମାନେ ବି ତାଙ୍କର ବି ଜମି ହେଇଗଲେ ନା ସେମାନେ ବି ନିଜେ କିଣୁଛନ୍ତି।
ହଁ ବା। ସମସ୍ତେ ମେସିନ୍ ଆଉ କେହି ବି କୌଣସି ଟା ନିଜେ କରୁ ନାହାଁନ୍ତି ଆଉ ଆଗୁରୁ ମାନେ କଣ କହିଲେ?
ଆଉ କାମ କରିବାକୁ ଲୋକ ବି ଆଉ ପାଉନାହାଁନ୍ତି ମିଳୁ ନାହାଁନ୍ତି।
ନା ମେସିନ୍ ରେ ତ ଯିଏ ବସିବ ସବୁ କିଛି ସେଇ ହିଁ
ହଁ ସେ ଗୋଟେ କ ହଁ ଆଉ ଯୋଉ ଆମର ଯୋଉ ଘର ଘର କାମ କରିବା ପାଇଁ ବି ଆଗ ବହୁତ୍ ମିଲୁଥିଲେ ନା?
ହଁ ଏବେ ସେଇଟା ଖୋଜିବାକୁ ପଡୁଚି। ଯେ କିଏ ଆ ସ ହଁ।
ଖୋଜିଲେ ବି ନା ତାଙ୍କର ହିସାବ ରେ ଆମକୁ ରହିବାକୁ ପଡିବ। ଆଗକୁ ଆଗରୁ କାହା ଆଗୁରୁ ଆମ ହିସାବରେ ରହୁଥିଲେ ଏବେ ତାଙ୍କ ହିସାବରେ ହେ ରହିଲେ ଯାଇକି ସେ କାମ ଟା କରିବ।
ହଁ ବାହା।
ଆଉ ଗୋଟେ କଥା କଣ କହିଲେ ଆମେ ମାନେ ବେସର ଯ ବେସର ହଉ ମସଲା ହଉ ଯାହାବି ହଉ। ଆମେ ଶିଳରେ ବାଟୁଥିଲେ ସେ ଖାଇବାଟା କେତେ ଟେଷ୍ଟ ଥିଲା କହିଲେ? ଏବେ ସେ ଶିଳ ଫିଳ ସେଗୁଡା ବି ସବୁ କୁଆ ଗଲାଣି ମିଳୁ ଚି କିନ୍ତୁ ଲୋକମାନେ ଆଣିବା
ହଁ ଆଉ କରୁନାହାଁନ୍ତି ଏବେ ସେ ଛୋଟ ଛୋଟ ବି ଛୋଟ ଛୋଟ ବି ତାର ମଳିଲାଣି ନା ତ ସେଥିରେ ତମେ ଟିକେ କ ଯଦି କରିବେ ତ ଆଉ ଶିଲରେ ନ ବାଟିକି ସେଠିରେ କରିହଉଛନ୍ତି।
ହଁ। ଆଉ କେଇ ଗ ହଁ ସେ ଯୋଉ ମାନେ ଟିକେ କଣ କଲେ ଖଦ ଖଦଡିଆ ଗ୍ରାଇଣ୍ଡିଙ୍ଗ ଏବେ ମିଳୁଛି ମାନେ ହାଲ କା ହାତରେ ଭିଡିକି କଲେ ବି ସେଇଟା ବି ହଉଚି। ତ ଆଉ ଏମିତି ଲୋ ଲୋକମାନେ ଆଗ ଦେଶୀ ଖାଇବା ତାର ଯୋଉ ବାସ୍ନା ନିଜେ ଶିଳରେ ବାଟିକି କରିବା ତାର ଯୋଉ ବାସ ନା ଗାଁ ର ଖାଇବା ସେଇଟା ସବୁ କିଛି ଧୀରେ ଧୀରେ ଲୋପ ପାଇଗଲାଣି। ଆଉ ପାଞ୍ଚ ବର୍ଷ ଟିକେ ସେ ସବୁ ବି ରହିବନି ଆଉ ସବୁ ମେ ସିନ୍ ଦ୍ୱାରା ସବୁ ହବ।
ତାପରେ ଆମର ଯୋଉ ପର ଜେ-ଜେନେରେସନ ଯୋଉ ଆ ଆସିବ ନା ସେମାନେ ଏଇ ସବୁ ଆଉ ଦେଖିବାକୁ ପାଇବେନି ଆମର ପର ଜେନେରେସନ ଯୋଉ ଆସିବ।
ହଁ ତାପରେ ମ୍ୟାଡ଼ାମ ଏବେ ବାହାରିଲାଣି ଧୀରେ ଧୀରେ ସମସ୍ତେ ୟୁଜ୍ କରିନାହାନ୍ତି କିନ୍ତୁ ବାହାରିଲାଣି ଘର ଓଳେଇବା ମେସିନ୍ ଘର ପୋଛିବା ପାଇଁ ମେସିନ୍ କିନ୍ତୁ ସମସ୍ତେ ୟୁଜୁ କରିନାହାନ୍ତି, ଯିଏ କରୁଛନ୍ତି କରୁ କିନ୍ତୁ ଏମିତି ଧୀରେ ଧୀରେ ସମସ୍ତେ କରିବାକୁ ବାଧ୍ୟ କାହିଁକି ନା ଯୋଉ ଭଳିଆ ରୋଗ ହଉଚି। ଖାଇବା ମାନେ ଏପଟ ସେପଟରୁ ମାନେ ମିଶୁଛି ହେଲେ ଖାଇବା ଏପଟ ସେପଟ ଯୋଉ ଭଳିଆ ରୋଗ ହଉଛି ଆଉ ବି କେହି କାମ କରିବାକୁ ମାନେ ଇ ଚ୍ଛା କରିବେନି ଆଉ ସବୁ ସେଇ ମେସିନ୍ କୁ ହିଁ ନିହାତି କିଣିବାକୁ ବାଧ୍ୟ।
ମୋ ଭଉଣୀ ନା ମୋ ଭଉଣୀ ଗୋଟେ ସେମାନେ କିଣିଛନ୍ତି ଗୋଟେ ସେନା ପୁରା ଛିଡା ହୋଇକି ଛିଡା ହୋଇକି ପୁରା ଅ ଆଉ ଇ ଟୋକେଇରେ ତାହା ସବୁ ଯୋଉ ଝଗଡା ଟୋକୋଇରେ ରହିବ ଆଉ ସେ ଫିକିବ ପୁରା ସେ ଛିଡା ହେଇଥିବ ଆଉ କି ତାକୁ ଲୁହିବାକୁ ପଡିବନି ଛିଡା ହେଇକି ସେ ସବୁ କରିବ। ସେମିତି ବି ସେମାନେ ଆଜିକାଲି ବାହାରିଲେଣି ଆଉ ଅଟା ବେଣ୍ଡ କରୁନାହାନ୍ ନ୍ତି ସେଥିପାଇଁ ତ ରୋଗ ବାହାରୁଛି ଆଗରୁ କାମ କରୁ
ଆଁ, ଏକ୍ସସାଇଜ୍ ଆମର ଟୋଟାଲ ଆମେ ପାର୍କ ଯାଇ ଏକ୍ସସାଇଜ୍ ଯେତି ଯାହା କରୁଛେ। ଆଉ ଏକ୍ସରସାଇଜ ଆମେ ଆଗରୁ ଏକ୍ସରସାଇଜ କି କରୁନଥିଲେ ଏବେ ଏମିତି କରୁଛନ୍ତି ହଉ ମାଡାମ ଏଵେ ରହିଲି।
ଏ ବି ତାଙ୍କର ହଁ ହଁ ହଁ ଠିକ ଅଛି ଠିକ ଅଛି ନମସ୍କାର।